ଗୁଡ଼୍ ମର୍ନିଂ।
ହଁ ଗୁଡ଼ ମର୍ନିଂ ତମେ ଫୋନ୍ ଉଠ ଲନି ମୋର ଗୋଟେ ମାଇନସ ହେଇଗଲା
ଆରେ ସିଏ ଆଉ ଗୋଟେ କି କଲ୍ କରିଥିଲେ ମୁଁ ଉଠେଇଥିଲି ସିଏ ବି ମୋର ବି କଟ। ଗୋଟେ ମିନିଟରେ।
ହଁ ତମେ କହିଲ ନା କଲ କରିବାକୁ ମୁଁ ସେଥିପାଇଁ ସାଙ୍ଗେ ସାଙ୍ଗେ। କଲି ବୋଲେ ସାଙ୍ଗେ ସାଙ୍ଗେ ମତେ କହିଲେ କଲ୍ କରିବେ ବୋଲି।
ସେ ତା ଭିତରେ ଆଉ ଜଣ ହି କଲ୍ କରିଦେଲେ। ମାନେ ଇଏ ଭିତରେ ସେ ଭିତରେ ମାନେ ଇଏ ହେଇଗଲା।
ହଁ ଆମର ସେଇଟା ପୁରା ବୟଷ୍ଠ ହେଇଗଲା।
ମୋର ବି ସେମ୍ ଜିନିଷ ହେଲା।
କଣ କରୁଛ ଏ ହଁ ମାନେ ମାନେ ଗୋଟେ ଟାଇମରେ ତମେ ଦି ଜଣଙ୍କୁ କଲ୍ କରିବା ପାଇଁ ମାନେ ଆଉ କାହାକୁ କହିଲ କି କଲ୍ କରିବା ପାଇଁ।
ଆରେ ସିଏ ମୋତେ ଆଗରୁ କହିଥିଲେ କଲ୍ କରିବା ପାଇଁ ମୁଁ କହିଲି ଠିକ ଅଛି କଲ୍ କରିବା କେତେବେଳେ ଆଉ। ସେ ତା ଭିତରେ ଫୋନ କରିଦେଲେ ନା ମତେ କହିଲେ କଲ କରି ସେ ତା ଭିତରେ କଲ କରିଦେଲେ ତୋ ପାଇଁ କଲ କରିଦେଲେ। ହେଇ ହେଇଗଲା ଛାଡ଼ ଏଇଟା କରତା ଟପିକ ନହିଁ ଏଟାରେ ବ
ହୁଁ ଆଉ କଣ କରୁଥିଲ।
କିଛି ନାଇଁ ରୋଷେଇ କରୁ
ଓ ହୋ।
ତୁମେ
ମୁଁ ବି ରୋଷେଇ ହିଁ କରୁଛି।
ଅଶେ ମ୍ୟରେଡ ନା ନା କଣ ମରେ ହଁ ହଁ ସେ ଆମର ତ ଟାଇ- ଟା- ଏଇଟା ରୋଷେଇ କରିବା ଟାଇମ୍ ଟା ଆଉ।
ବି ଅଫିସ କାମ ଚାଲୁଛି ତା ସହିତ ମୁଁ ରୋଷେଇ ବି କରୁଛି। ହୁଁ।
ଫମ ହବ୍।
ହଁ
ହ ବଢିଆ ଆ ପିଲାପିଲି।
ନାଇଁ କିଛି ନାଇଁ ତମର।
ମୋର ପୁଅ ବଡ ହେଲାଣି ଆଠ ବର୍ଷ
ହଁ ହଉ ଭଲ
ସେ ସ୍କୁଲ ଯାଇ ସେଥିପାଇଁ ଏବେ ଫ୍ରି ଟାଇମ ଆଉ। ଫ୍ରି ଟାଇମ ନୁହଁ ରୋଷେଇ ଚାଲିଛି ଘରେ ବି ଅଛନ୍ତି ଲୋକ ବାବା। ମାନେ ସାସୁ ଶଜୁର ଅଛନ୍ତି।
ଓହୋ। ଆଉ କଣ ରୋଷେଇ।
ଏଇ ଭାତ ଡାଲି। ଆଉ କାଙ୍କଡ ଆଳୁକୁ ମସଲା ଦେଇକି ଭାଜିଛି ସେଟା କେହି ଖାଉନାହାନ୍ତି ମୁଲେ ମସଲା ଦେଇକି ଭାଜି ଆଉ।
ସମସ୍ତତିଙ୍କର ସେ ମାନେ ଏକା ଦୁଃଖ।
ହଁ ସେୟାପା।
ମାନେ ଖାଇବା ଟା ତ ଯା ମାନେ କାଙ୍କଡ ବି ଆମର ଇ ବି ଏତେ ଭଲ ପାଆନ୍ତିନି ହେଲା ମତେ କିନ୍ତୁ ଭଲ।
ମୋତେ ଭଲ ଖାଇ
ମୁଁ ସାଧା ଟିକେ ହଁ ଏବେ ଟିକେ ଖରା ହଉଛି। ତାପରେ ମୋର ଅଫିସ କାମ ରହୁଛି ଆଉ ମସଲା ଦେଇକି ଟିକେ ନ ଜଗିଲେ। ପୋଡିଯିବ କି କଣ ସିମ ରେ ରଖିଲେ ବି ମଝିରେ ଆସ ନଲେ ଉଠିଲେ ତ ମୁଁ ସାଧରେ ଟିକେ ଏମିତି ମୋର ପଖାଳ ଅଛି ଆଉ ତାଙ୍କ ପାଇଁ ହିଁ ଖାଲି ଭାତ ଡାଲି ହିଁ କରୁଛି ଆଉ ମୁଁ କହିଲି ଭାଜି ଦେଇଥିଲି ମିଶିକି ବି ଖାଇ ଦେଇେଇଥାନ୍ତୁ। ହେଲେ ସେ ଖାଇବେନି ସେମିତି କଲେ ସେଇ ମସଲା ଦେଇକି ଟିକେ କଷା ନଲେ ନହିଁ ଭାଜିଲେ ହିଁ ଯାହା ଖାଇବେ। ଆଉ ମସଲା ଦେଇକି ମତେ ଏବେ କରିବା ପାଇଁ ମସଲା ବି ନାହିଁ ମତେ ପୁଣି ପେଷ୍ଟ କରିବାକୁ ପଡିବ।
ହଁ।
ଆଉ ମାନେ। ସେମାନେ ଥିଲି ମାନେ କିଛି ବି କଷ୍ଟ। କଷ୍ଟ ଲାଗେନି ସମୟ ଯେହେତୁ ନାହିଁ ନା ହଁ ତ ମୁଁ ସେଥିପାଇଁ ଭାବୁଛି। ସନ୍ତୁଳା ଟିକେ କରିଦେବି ମାନେ ସେ ଗୋଟେ ପାଖ ଆମର ଜଣେ ଭାଉଜ ସ ମତେ ଶିଖେଇଥିଲେ ଗୋଟେ ସନ୍ତୁଳା ମତେ ସେଇଟା ଭାରି ଭଲ ଲାଗିଲା।
ହୁଁ ହୁଁ ଏରେ ସନ୍ତୁଳା ମୁଁ ବି କରିଛି ମୋର ବି ମନପିଲ ସନ୍ତୁଳା କଥା କହିକି।
ଆମେ ସେ କହିଲେ ଆଳୁ କଖାରୁ। କାଙ୍କଡ ପୋଟଳ ଆଉ ଟମାଟୋ ସବୁକୁ ପତରା ପତରା କାଟିକି। ପ୍ରେସର ରେ ଜଷ୍ଟ ଦିଇ ଚାମଚ ପାଣି ଦେଇକି ହଁ ସିଝେଇଦବା ତାକୁ ଟିକେ ପିଆଜ ଆଉ ସୋରିଷ ଦେଇକି ଛୁଙ୍କ କରିଦବା।
ଆଉଡେଟ ବେଷ୍ଟ ଆସିବ
ଓ ହୋ ସି କରିଥିଲେ ଏ ବି ସେ ବି ଦୁଇ ଦିନ ତଳେ କରିଥିଲେ। ପିଆଜ ଖାଲି ଛୁଙ୍କ ଦେଇକି ମୁଁ ଖାଇଲି ମତେ ଭଲ ଲାଗିଲା ମୁଁ ରସୁଣ ଛୁଙ୍କ ଦେଇକି ଖାଇଲି ଆଉ ତମେ କହୁଛ। ଯଦି ଦେଖେ ସମୟ ହେଲା ଯଦି ରସୁଣ।
କଞ୍ଚା ଲଙ୍କା ରଚଣ ଟିକେ ଛେଚିକି ଦେବା ହେଲା ମୁଁ ଆଜି କରିଛି ସେ ଜିନିଷ ପ୍ରେସରରେ। ଟିକେ ପାଣି ଦେଇକି ସେଇ କାଙ୍କଡ ପୋଟଳ ଟିକେ ଅମୃତଭ ଡାଙ୍ଗର ପଡିଛି ଆଉ।
ହଁ ନାଇଁ ଆମ୍ବୁତଣ ଟା ପକେଇବିନି ଇଏ କଖରୁ ଟିକେ କହିଲେ ପକେଇବି।
ସେ ପକେଇଛି ମୋର ଖାଲି ଅମୃତ ଅଣ୍ଡା ପଡିଛି ଆଉ। ଏଆ ସନ୍ତୁଳା ମୋର ତ ଡେଲି ସନ୍ତୁଳା ମୋର ଖାଉଚିନା।
ହଁ ମୁଁ ବି କଟେ ଟିକେ ପାଣି ହଁ ମତେ ଭଲ ଲାଗେ ଯେମତି ଆଳୁ ଭଣ୍ଡା ବଡି।
ସେଥି ପାଇଁ ପ୍ର କିଡନୀ ପ୍ରୋବ୍ଲେମ୍ ନା ଡଟର ସେଥିପାଇଁ ଆଚଛା ନାଇଁ ପାଇଛି ନ ପ୍ରପତି କ୍ରୋନ କେଛି
ଓ ହୋ।
ହଁ ସେଥିପାଇଁ ମୋର ସବୁବେଳେ ସବୁ ମେଲେ ସନ୍ତୁଳା ଆଉ।
ଓ ହ ତମେ ମାନେ ଏମତି ହାଉସ୍ ୱାଫି। ନା କିଛି ଚାକିରି କରୁଛ ତାହେଲେ ଟିକେ କରିକି ଖାଇ ହେଇ ପାରୁଥିବ। ମତେ ତ ସମୟ ହୁଏନି ମତେ ବି ଟିକେ ସନ୍ତୁଳା ଦରକାର ହୁଏ ମୁଁ ସେ ରାତିରେ କଲି। ଅ ମାନେ ଶାଶୁ ଶଶୁର ଟିକେ ଠିକ୍ ହେ ରହୁନାହାନ୍ତି। ମାନେ ଆମେ ଏଠି ଅଲଗା ରହୁଛୁ ତ ଦି ଜଣ ଯେହେତୁ ଆଉ କେହି ନାହାନ୍ତି। ଆଉ ଜାଣ ତାଙ୍କ ପାଇଁ ପୁଣି ଗୋଟେ ଜିନିଷ ବନେଇବି ମୋ ପାଇଁ ଗୋଟେ କଣ ବନେଇବି
ଯାହା କରିବା ତାୋ ଥରେ କରିଦିଅ ଖାଇଦିଅ ହେ
ହଁ ମତେ ସେଇ ଜିନଷଟା ଭାର ପ୍ରୋବ୍ଲେମ ହୁଏ। ଆଉ ସେ ବେଳେ ବେଳେ ମନ ହେଲାଣି ଯେତେବେଳେ ତାଙ୍କ ପାଇଁ କିଛି ଦିପୋର ଖାଇବା ବଳି ଯାଇଥାଏ। କିଛି ମସଲା ତରକାରୀ ବି କଣ ତାହେଲେ ସେତେବେଳେ ମୁଁ ମୋ ପାଇଁ ସନ୍ତୁୋଳ କରିି। ନହେଲେ ମୋର ଟିକେ ଇଚ୍ଛା ଯେ ମାନେ ସବୁଦିନ ସନ୍ତୁଳା ସହିତ ଆଉ କିଛି ଜିନିଷ ଯାହାବି ହଉ କିନ୍ତୁ ସତୁୁଳାରେ ଟିକେ ଖାଇବାରେ ହଁ ଆଉ ସଏ ସନ୍ତୁଳା କଲେ କହିବେ ଯେ ତୁ ଭଣ୍ଡା ବେଶୀ ପକେଇବନି ଆଳୁରୁ ପକେଇବୁ ଅଧିକା।
ଓଁ ତା ଆଳୁ ପସନ୍ଦ ଆଉ।
ପସନ୍ଦ ହେଲେ ଆଳୁ ଟା ସବୁବେଳେ ଖାଇଲେ ଭଲ ନହ ନା ଯେତେବେଳେ ଯେତେବେଳେ ବୟସ। ହବ ସେତେବେଳେ ତ
ବୟସ କଣ ନ ବୟସ ହେଲେ ବି ତ ରୋଗ ବାହାରୁଛି ଏବେ ଯୋଉ ଖାଇବାରେ ସବୁ ଭେଜାଲ ମିଶା ଯାଉଛି।
ହଁ ତ ମାନେ ଆଳୁ ଖାଇବା ସହିତ ବି ଅନ୍ୟ ପରିବା ଦର ତ ସିଏ କିନ୍ତୁ ବେଶୀ ପରିବା ଏତେ ପସନ୍ଦ ନୁହଁ ତାଙ୍କୁ ଅନ୍ୟ ସବୁ
ତମ ନା କଣ?
ହଁ ପରା ସେଇ ଜିନିଷ ଘରେ କଣ ଆଉ କିଏ ଏଇଠି ମା ବାବା ବି ଥିଲେ। ହଁ ତାର ସେମାନେ ନ ଖାଇଲେ ତାଙ୍କ ପାଇଁ ଗୋଟେ କରିଦିଅ ଆମ ପାଇଁ ଗୋଟେ କରିଦିଅ ବଳିଗଲା ଆମେ ରାତିରେ ବି ଖାଇଦବୁ। ଆଉ ଯେହେତୁ କେହି ଗୋଟେ ନାହାନ୍ତି ଆଉ ଜଣଙ୍କ ପାଇଁ ଦି ଜଣଙ୍କ ପାଇଁ ଆଉ କଣ ଟା କରି ।
ଜଣଙ୍କ ପାଇଁ ଅଛି।ଆରେ ଜଣକ ପାଇଁ ବି କେତେ କରିବ ଟିକେ ହୁଁ ହୁଁ ହୁଁ।
ଡାଲମା କଲି ଗୋଟେ ଗୋଟେ ପରିବା ନେଇକି ବି କରିଦେଲେ ହଁ ଇଏ ହେଇଯାଉଛି ହଁ। ଆମର ହେଇଯାଉଛି ଆମର ତ ଦି ଥର ହେଇଯାଉଛି ଆମ ଦି ଜଣଙ୍କର।
ଉ ହୁଁ ହୁମ ।
ହୁଁ ଅଫିସ କାମ ବି ଚାଲିଛି ସାରି ଦେଇକି ବସ ଏବେ ଆସିଥିଲି ଉଠିକି ରୋଷେଇ କରିବା। ପୁଣି ମଝିରେ ମଝିରେ ଏମିତି ଯାଏ ଏମିତି କରେ ଆଉ କଣ କରିବା।
ହଁ ଘରେ ସବୁ ଭଲ, ଆଉ କୁଆଡେ ବୁଲାବୁଲି? କୁଆଡେ ବୁଲାବୁଲି କରିଥିବ ଏକୁଟିଆ ସବୁ ରହୁଛ।
ପ୍ଲିଜ। ସେ ବୁଲାବୁଲି ସେଇ ଯାଇଥିଲି ଗୋଟେଥର ଏବେ ଉମ ଗଲା ବର୍ଷ ଆଉ ଆମର ଶିମିଳିପାଳ ମୟୂରଭଞ୍ଜ।
ହଁ ଶିମିଳିପାଳ ଓ ଓଡ଼ିଶା।
ହଁ ଆମରି ଓଡିଶାରେ ଓଡ଼ିଶା ବାହାରକୁ ତ ମୁଁ ଯାଇନି ହଁ। ଓଡିଶା ବାହାରକୁ ମୁଁ ଟୋଟାଲି କେବେ ଯାଇନି ଯାହା ଓଡିଶାରେ।ଆଉ ଏବେ ଏଇ ଫେବୃଆରୀ କି ଜାନୁଆରୀ ଲାଷ୍ଟ ଆଡିକି ଯାଇଥିଲୁ ଆମ ଅଫିସ ରୁ। ଟିମପିଲା ସବୁ ବାର ତେର ଜଣ
ଉ ହୁଁ କୋରାପୁଟ ହଁ କୋରାପୁଟରେ ଭଲ ମନ୍ଦିର ସବୁ ଅଛି, ଯୋଉ ଶିବଙ୍କର ମନ୍ଦିର ଗୁପ୍ତେଶ୍ଵର ମନ୍ଦିର ଆଉ ଯୋଉ ଶହେ ଆଠ ଲିଙ୍ଗନା କଣ କୋଉଠି ଅଛନ୍ତି ଦେଖିଛ?
ନା ମୁଁ ଯାଇନି, ଆମେ ଖାଲି ହଁ ତାହେଲେ ଦେଖ, ଆମେ ଆଚୁଆଲି ଦି ଦି ଦିନ ରହି ହେଲା ଦି ଦିନରେ ତାପରେ ଆମେ ରହିଥିଲୁ ଯୋଉ ଜାଗାରେ ମାନେ ଆମେ ଏମିତି ଜାଗା ବାଛିଥିଲୁ, ଯୋଉଟା କି- ମାନେ ଚାରି ପାଞ୍ଚଟା ଜାଗା ଆମେ ବୁଲି ପାରିବୁ ଦୁଇ ଦିନରେ, ତାପରେ ସବୁ ଜାଗା ଗୁଡାକ ପାଖ ପାଖ ଥିଲେ କଣ? ହଁ ହେଇଯାଇଥାନ୍ତା, ମାନେ ସବୁ ଗୋଟେ ଜାଗାରୁ ଆଉ ଗୋଟେ ଜାଗା ମାନେ ବହୁତ ଡିସ ମାନେ- ଦ ହେଲା ସେଥିପାଇଁ ମାନେ ପ୍ରବ୍ଲେମ ଦି ଦିନ ରହିବାକୁ ଉ ମା ଆମେ କହିଲୁ ଯାଇକି ଦେଖ ଶୁକ୍ରବାର ଦିନ ରାତିରୁୁ ବାହାରିଲୁ ବସ୍ ଥିଲା, ଏନେ ଯାଇକି କି ଇ ଶନିବାର ଦିନ ସକାଳୁ ବାହାରେ ପହଞ୍ଚିବୁ, ଆଉ ଶନିବାର ଦିନ ହଉଛି ଆମେ ଯାହା ବୁଲିଲୁ ତାପରେ ଗୋଟେ ଦିନ ରାତି ରହିଲୁ ରବିବାର ଦିନ ଯାହା ବୁଲିଲୁ, ରବିବାର ଦିନ ଆମର ଥିଲା ରାତିରେ ବସ ହଁ, ତ ଏ ଦେ ଦିଇ ଦିନ ବି କାମ ହେଇନି ଦେଢ ଦିନରେ ହଁ, ଦେଢ ଦିନରେ ହଁ, କେତେଟା ଜାଗା ବୁଲିବ ହଁ ତାପରେ ଗୋଟେ ଜାଗା ମାନେ ଯେତିକି ଯେତିକି ଆମେ ସବୁ ଜାଗା ସେ ବାଛିଥିଲୁ ଗୋଟେ ଜାଗାରୁ ଆଉ ଦୂରତା ବହୁତ ଅଧିକା
ହୁଁ ହୁଁ ସେଟା ପାଖରେ ହେଇଥିଲେ କି ଦି ତିନି ଦିନ ରହିଥିଲେ ହଁ କଭର
ହଁ ହଁ ହଁ ଗୋଟେ ଗୋଟେ ସପ୍ତାହ ଯାଇକି ରହିବ ଠିକି ଆମେ ତଥାପି ଯାଇଥିଲୁ ହଁ ଗୁପ୍ତେଶ୍ଵର ଆଉ ଦେଓମାଳିୀ।
ଦେଓମାଳି ପର୍ବତ ହଁ।
ହଁ ସେଟାପୁରା ଉ ଉପରୁକୁ ଯାଇଥିଲୁ ତାର ଯୋଉ ଶିର୍ଷକୁୁ ହଁ ପୁରା ଉପରକୁ ଆମେ ଟ୍ରେକିଂ କରିକି ଯାଇଥିଲୁ। ବହୁତ ପିଲା ତ ଚାଲିକି ଯାଇ ପାରିଲେନୁ ଉପରକୁ ମାନେ ଏମତି ନିଶ୍ଵାସ ଫୁଲିଯାଏ।
ହଁ ଉପରକୁ କଲେ ଟିକେ ନିଶ୍ଵବାସ ନବା ପାଇଁ ପ୍ରୋବ୍ଲେ ଯେମତି ବଦ୍ରିନାଥ ଯୋଉ ଯାଉ
ହଁ ହଁ ହଁ ବଦ୍ରୀିନାଥ ତ ବହୁତ ଉପରେ ତାପରେ ହଁ ତାପରେ ସେଠି ବହୁତ ଥଣ୍ଡା ନା। ଆମ ସେଠି ଟିକେ ଅସୁବିଧା ହୁଏ ହଁ। ଆଉ ଆଉ ଯାଇଥିଲୁ ସେଠି କଣ ସେଇଟା କୋଉ ଡ୍ୟାମ ଗୋଟେ ଥିଲା ମୋ ନାଁ ଟା ମନେ ଡୁନି ଆଉ ଆଉ ଗୋଟେ। ଗୋଟେ ଝରଣା ଆମର ଲିଷ୍ଟରେ ଥିଲା ଯେ କଣ ସେଇଟା। ତା ନାଟା କଣ ରାଣୀ ଡୁଡୁମା ରାଣୀ ଡୁଡୁମା କଣ ଦିଟା ଗୋଟେ ଜାଗା ଗୋଟେ। ଗୋଟେ ହେଲା ଡୁଡୁମା ଆଉ ଗୋଟେ ରାଣୀ ଡୁଡୁମା ଆମେ ଯୋଉଟା ଡୁଡୁମା। କଣ ଯାଇଥିଲୁ ରୁଡୁମା ଜଳ ପ୍ର୍ରପାତ ନା କଣ ଆଉ ଗୋଟେ ରାଣୀ ରୁଡୁମା ଅଛି ହଁ ଆଉ ଗୋଟେ ରାଣୀ ଡୁଡୁମା ଅଛି ସେଇଟା ଟିକେ ଦୂର ହେଇଗଲା ମାନେ ଆମ ସମୟ ହେଲାନି ଆଉ ପାହାଡ ଏରିଆ ମାନେ ତି ଜାଗା ଟିକେ ଇଏ କରିକି ବାଗେଇକି ଟିକେ ଯାଇକି ଆସିବାକୁ ଅଛି ନା
ଟା ରାସ୍ତା ଥିବ ନା ସେଟା ଗୋଟେ ଡେଞ୍ଜର ଟିକେ ତି ରହିବନ କଥା।
ହୁଁ।
ସେ ବଢିଆ ମୁଁ ଯାଇନି କୁଆଡ ମାନେ ମୁଁ ଯ କିଏ ଯାଇଛି ସମ୍ବଲପୁର୍ ବରଗଡ଼। ଅ ବଲାଙ୍ଗୀର କେନ୍ଦୁଝ
ହୁଁ ଯାଇନି ବ ସେ କିଛି।
ଆଉ କୁଆଡେ ଯାଇନି ମାନେ ବଲାଙ୍ଗୀରରେ ଯାଇଥିଲେ ହରିଶଙ୍କର ଯୋଉ ଜାଣିଛି ଶୁଣିଥିବେ। ଆଉ ହ ବର୍ଗର୍। ରେ ଯୋଉ ବକର ମନ୍ଦିର ଆଉ ହୀରାକୁଦ ସେଟାକ ସମ୍ବଲପୁରରେ। ସମଲେଶ୍ଵରୀ ମା ଏ ଯାଇଛି ଆଉ ବେଶୀ ସମ୍ବଲପୁରରେ ସେ ଯୋଉ ଘଣ୍ଟେଶ୍ଵରୀ।
ହୁଁ ହୁଁ ହୁଁ।
ଆଉ କୁଆଡେ ଯାଇନି। ଆଉ ବାହାରକୁ ଯାଇଛି ଯେ ମାନେ ସିରିଡି ଯାଇଥିଲି ବାବା ମାମା ଆମେ ସବୁ ଯାଇଥିଲୁ।
ହୁଁ ହୁଁ ହୁଁ।
ପଡ଼େ। ସେ ସେଠି ନାସିକ୍ ସେମିତି ପ୍ରୟମ୍ଭ ପ୍ରସନ୍ନ କଣ ସେଠି। ହୁଁ ଯାଇଥିଲୁ ଆଉ ଯ ଆଉ କୁଆଡେ ଜାଣିଲ। ଚେନ୍ନାଇ ଚେନ୍ନାଇରୁ ପଣ୍ଡିଚେରୀ ଆଉ
ହଁ ହଁ ନାଇଁ ମୁଁ ବାହାରକୁ ଯାଇନି।
ସେତକି ଯାଇଛି ବେଶୀ ବାହାରକୁ ଯାଇନି ମାନେ ଫ୍ୟାମିଲି ଟ୍ରିପ ଯାଇଥିଲୁ ସବୁ।
ହୁଁ ହୁଁ ହୁଁଁ ଆଚ୍ଛା ଆଚ୍ଛା।
ଆଉ ନହେଲେ ଯାଇନୁ କୁଆଡ଼େ ବୁଲି? ବୁଲିଆକୁ ଟାଇମ ବି ହଉନି କୋଚିଂ ସେଣ୍ଟର ଯେହେତୁ ତାଙ୍କର। ସିଏ ଛୁଟି ନାହିଁ ନା ପ୍ଲସ ଟୁ ପିଲାଙ୍କର କଣ ଛୁଟି ଥାଏ କି ଏତେ ଏଇ ରଜ ନହେଲେ ଦଶହରା।
ହୁଁ।
ଆଉ ଏଇ ଛୁଆ ଆମ ହଷ୍ଟେଲ ବି ନିଜ ଘରେ ଯଦି ଛୁଆ ରହୁଛନ୍ତି ଚାଳିଶ ପଚାଶ ଟା ତାଙ୍କୁ ଜଗିବାକୁ ପଡୁଛି। ପଢିବା ପାଇଁ ତାଙ୍କୁ ନ ଜଗିଲେ ସେ ପଢିବେନି। ଏ ସେଥିପାଇଁ ଆମେ କୁଆଡ଼େ ଯାଇପାରୁନୁ ଛୁଆଙ୍କ ଦେହ ଛୁଆ ଯେତେବେଳେ ଯୁଆଡେ ଯାଉଛନ୍ତି ଆମେ ଯାଉଛୁ ଟିକେ କୁଆଡେ ବୁଲିବା ନହେଲେ ନାଇଁ। ସେତବେଳେ ପ୍ଲାନ୍ କରିବାକୁ ପଡିବ ଆଗୁଆ।
ହଁ ହଁ ହୁଁ ହୁଁ। ଆଜ୍ଞା ହଉ ଆଉ। ଆଉ ଆଉ କଣ ସବୁ ଆ ହୁଁ ଆଉ